ହଁ।
ଆଉ କଣ ଖିଆ ପିଆ ସରିଲାଣି?
ହଁ ଏଇ ନାଇଁ ଖାଇଲୁ।
ଆଚ୍ଛା।
ଆଉ ତୋର?
ମୁଁ ବି ଖାଇସିକି ବସିଥିଲି ଆଉ।
ହ ଏଇ ଯୋଉ ଖରା ହଉଛି କହନା ବେ।
କହନା ଆଜି ବର୍ଷା ହବା ବୋଲି ଦେଖିବା ଆସିଛି ତ।
ନାଇଁ ଆମ ଆଡେ ସକାଳୁ ହେଇଥିଲା ଏ ଖଇଦଉ
ହଁ।
ହୁଁ ପାଗ ଭଲ ଠିକ୍ ଥିଲା। ଆ ମୁଁ ଯାଇଥିଲି ସ ସକାଳୁ ଖେଳିବାକୁ ସାଙ୍ଗ ପିଲା ସବୁ ଡାକି ଦେଲେ। ପିଲା ଦିନେ ଖେଳିବାକୁ ଆସିଲି ନଅଟା ବେଳୁ।
ହୁଁ ହୁଁ। ନା ପାଗ ଏପଟେ ବି ଟିକ ଦେଇଛି ଯେ କିନ୍ତୁ ଟିକେ ଗୁଳୁଗୁଳି ହଉଛି ସେଇଟା ଗରମ ଟା। ଟିକେ ଜଣା ପଡୁଛି ଅଧିକ ଆଉ।
ଉୁଁ ହୁଁ ଆଉ ଜିତୁ ଭାଇ ଫୋନ୍ କରିଥିଲା କି?
ଜିତୁ ନା ନା ଫୋନ୍ କରିନି। ଆଉ ଏବେ କାହିଁ ଫୋନ୍ କରିନି। ତତେ ଫୋନ୍ କରିଥିଲା କି?
ହଁ ମ ଫୋନ୍ କରିଥିଲା କାଲି ପଚାରିଥିଲା ଯିବା ବୋଲି ବାହାଘରିଆ, ଏଇ ଦେବବତର।
ତାର କେବେ ଅଛି?
ନାଇଁ ଗଲାଣିିବା ଏଇ ଚବିଶରେ ବାଇଶି ସେ ଗଲା। ଥିଲା ରିସେପସନ ଆଜି।
ହ ସେ ଯାଇଥିଲା ନା ଯାଇନି?
ନାଇଁ ମତେ କହୁଥିଲା ଯିବା ପାଇଁ ମୁଁ ଭାବୁଥିଲି ତତେ କହିଥିବ ତୁ ଯାଇ ଥିବ ଯାଇଥାନ୍ତୁ ସାଙ୍ଗ ହେଇକି ଆଉ।
ନା ମତେ କହିନି। ଆଉ ତାଙ୍କ ଘର ଟା କୋଉଠି ଦେବବ୍ରତର?
ବାରିପଦା ନା ଏଇଠି କୋଉଁଠି? କେତେ ବାଟ?
ହଁ ସେ ଦେଓ ଗାଁ ନା କୁଆଡେ ମୁଁ ତ ଜାଣିନି ଦେଓଗାଁ
ଦେଉ ଗାଁ ଟା ତାହେଲେ ଏଇଟି?
କୋଉଠି?
ଏ ଯ ଆମେ ଯୋଉ ଯାଇନଥିଲୁ ନା ରେମାଳ
ହଁ ହଁ।
ରେମାଳ ଡ୍ୟାମ୍ ସେ ଯୋଉ ଭିତରକୁ ଯୋଉ ରାସ୍ତାଟା ଯୋଉ କହୁଥିଲୁ ଇ ବାଟେ ଆମେ ଆସିଥିଲେ ବୋଲି।
ହୁ ହୁଁ।
ସେଇ ବାଟ ଟା ଆଉ।
ଆ ଏଇଠି ତ କମ୍ ବାଟ ମୁଁ ଯାଇଥାନ୍ତେ ଆରେ ଭାଇ। ଏ ମୁଁ ଜାଣିନି ମୁଁ ଭାବିଲି ବୋଧେ ଆଉ
ହୁଁ ହୁଁ। ମୁଁ ବି ଜାଣି ତାଙ୍କ ଆକ୍ଚୁଆଲି ତାଙ୍କ ଘରଟା କୋଉଠି ଇଏ ଆଉ ଦେଖୁଛି।
ହଁ ଜିତୁ ଭାଇ ବି କହିଲା ବୋହୁତ୍ ବାଟ ମୁଁ କହିଲି ଥାଉ ନହେଲେ କାହିଁକି ଯିବା।
ହଁ ପୁଣି ରାତିରେ କିଏ ଫେରିବ ନେକି।
ହୁଁ।
ପାଖରେ ହେଲେ କିଛି ନାଇଁ ଗଲ, ଆରାମସେ ଇଏ କରିକି ନଅଟା ଦଶଟା ଭିତରେ ପଳ ଆସିବ ଘରେ।
ହଁ ଏ ଯାଇଥାନ୍ତେ ସାଙ୍ଗ ପିଲା ଟା ବୁଲା ଉଁ, ଡାକିଥିଲା ବାହାଘରିଆ ଭାଇ ଯିବ କଣ? କରିଥିଲ ପଢାପଢି କରିଥିଲ ଡାକିଥିଲା ନା ଆଉ କଣ? ତଥା ବି ତ ସେ କହୁଥିଲା ବୋଲଲୋର ଦବ ବୋଲି ସିବୁ ଗାଡି କରିବୁ ବୋଲି।
ଆଚ୍ଛା।
ହୁଁ।
ହୁଁ, ହୁଁ।
ଆଉ କଣ ପଢାପଢି ଚାଲିଛି?
ପଢାପଢି କଣ? ସେମିତି ଖାଲି ଟିକେ ଟିକେ ଦେଖା ଚାଲିଛି, ନହେଲେ ଏତେ ଆଉ ଆଗ ଭଳିଆ ଆଉ ପଢାପଢି ଚାଲୁନି। ଆଉ ତୋର କଣ ପରୀକ୍ଷା ସଇଲାଣି?
ହଁ ପରୀ ଯେ ହଁ ପରୀକ୍ଷା ଗୋଟେ ଶନିବାର ଗଲା। ଆଉ ଗୋଟେ ସୋମବାରେ ଗଲା। ଆଉ ଗୋଟେ ଅଛି ଏଟା ଅଣତିରିଶ ତାରିଖରେ। କେ ଇଚ୍ଛା ହଉନି ଦେବା ପାଇଁ ହେରା ତ ହେଇଯାଇଛି, ଆଉ ର
ନା ଦେଇଦେ ଦେଇଦେ ଅ, ଅଣତିରିଶ ତାରିଖ କଣ ଅଛି କି?
ଏ ନା ଗୋଟେ ଆମର ଆଲଜେବା ଥିଲା।
ଅଁ, ହଁ ମାନ ଦେଇଦଉନୁ କଣ ପାଇଁ ସେଟା
ହଇରେ ଭଲ ମାର୍କ ଅଛି କଣ ଏ ପଢୁନି ତ ସେଇଥିପାଇଁ ଇଚ୍ଛା ହଉନି ଦେବା ପାଇଁ, ତାପରେ ତ ସାଙ୍ଗ ପିଲା ଟା ଆସିବେନି ଏକ୍ଜାମ୍ ଦବା
ହୁଁ, ହୁଁ।
ଆଉ ରଜରେ କୁଆଡେ କଣ ଗଲ ବୁଲିବାକୁ?
ରଜରେ ପା ଯାଇଥିଲୁ କପିଳାସ ଆଉ।
ହୁଁ।
ବୁଝିଲ? ଲାଷ୍ଟ ଦିନ ଯାଇଥିଲୁ ଚାରିଜଣ। ଆଉ ଯାଇକି ବୁଲି ବୁଲାଇ ଆସିଲୁ। ଆରେ ଏଇ ଦି ଦିନ ଏଇ ଦିନେ ମୁଁ ଆଜି ନା କଣ ମୁଁ ଦେଖିଥିଲି, କପିଳାସ ରେ ସେ ଯୋଉ ଗୋଟେ ତେଲ ଟାଙ୍କି ଯାଇକି ଚଢିଛି ସେଇଠି।
ତେଲ ଟାଙ୍କି
ହଁ ତେଲ ଗାଡିଟା ହେଲା କିି।
ହଁ।
ଆମର ଯୋଉ ତେଲ ଗାଡି ସେ ବୋଧେ ଭୁଲରେ ସେଇ ବାଟରେ ପଶିକି ସେ ପାହାଡ ଉପରେ। ମାନେ ଛଅ ନମ୍ବର୍ ବାଙ୍କରେ ଅଟକିଛି।
ଏ ଭାଇ ରେ।
ସେ ଆଉ ଓହ୍ଲେଇ ପାରୁନି ହେଲା। ତାପରେ ସେ ଯୋଉ ଜେସିବି ଫେସିବିି ଯାଇକି ତାକୁ ପଛରୁ ଟାଣୁଚନ୍ତି।
ହଁ ଉଡେ ପାଗଳ
ଆକ୍ଚୁଲି କଣ ହେଇଥିଲା ସେ ଯୋଉ ଦେଖୁନଥିଲେ କି ସେଠି ଯୋଉ ଟୋଲ ଗେଟ୍ ଟା ତାଙ୍କର ସେଠି ଇଏ କରନ୍ତି ସେଇଠୁ ଛାରନ୍ତି ସବୁ ଗାଡି ଫାଡି କୋଉଡା ଯାଉଛି କଣ ନାଇଁ କି। ଆରେ ତେଲ ଗାଡିଟା କେମିତି ଚଢିଲା କଣ ସେଠି ତାର ସେଟା କଣ କି କଣ ଦେଖି ପାଇଲେଣିି ତେଲ ଗାଡଟା ଚଢିଲା?
ହଁରେ ଆଉ ସେ ଗୋଟେ ଜାଣିବା ଦରକାର ଗୋଟେ ଇଟା ଠାକୁରଙ୍କ ନାଁ ଲେଖା ହେଇଛି କୋ ମାକ ଯିବା ତୁ ଏତେ ମାଙ୍କ ଦେଇକି ଯାଉଛୁ କେମିତି ଗାଡି ଟା ଉଠଉଛୁ?
ହଁ ପଚାରିବା କଥା ଲୋକଙ୍କୁ ବି ତାପରେ ସେଠି ବି ତ ଲୋକ ବି ଅଛନ୍ତି ନା ଦୋକାନୀ ଫୋକାନୀ ସବୁ। ଆ ସବୁ ଅଛନ୍ତି ଆରେ ତେଲ ଗାଡି ଟା ଏ ଏଠି କାଇଁ ଏଠି ତ କିଛି କାମ ନାହିଁ।
ବେଶ ସେଇଆ ସେ ଜାଣି ଶୁଣି ନେଇଥିବ। ନହେଲେ ହଇରାଣ ହବ କଣ ଅସୁବିଧା ଅଛି।
ଆରେ ଓ ଟି ଟା ଏକଜାମ୍ ଟା ଘୁଞ୍ଚିଲ ନା କଣ?
କିମ୍ବା ପଢାପଢି ଚାଲିଥିଲା କଣ କରିବ କଉନା ଏପଟେ ଚେ ଦଉଛି ଏପଟେ ଟାଇମ ଆହୁରି ଇଏ ହଉଛି। ମୁଁ ଭାବୁଥିଲି ଏକାଥରେ ଯାଇଥାନ୍ତି କାମ ଶୁକ୍ରବାର ଦିନ ବାହାଘରିଆ ଭାଇରେ ଥିଲା ଗୋଟେ। ଗାଁ ପାଖରେ ଯାଇଥାନ୍ତି ସିଆଡେ ଗୋଟେ ବାହା ଘରିଆ। ସାରିକି ଶନିବାର ଦିନ ଘରେ ଗୋଟେ ପୂଜା କରିଥାନ୍ତି ମେଳାଳି। ମେଳା କରିଥାନ୍ତି। ପୂଜା ଗୋଟେ କରି ଏକାଥରେ କହୁଥିଲି ରବିବାରେ ଏକ୍ଜାମ ଦେଇକି ପଳେଇ ଆସିଥାନ୍ତି।
ହଁ
ଆଉ ଏମିତି ରବିବାର ଦିନ ଘୁଞ୍ଚେଇ ଦେଲା ପୁଣି ଆଉ ପାଞ୍ଚ ତାରିଖ ଆଉ
ପାଞ୍ଚ ତାରିଖ କରିଛି ବା ହଁ ମୁଁ ଦେଖୁଥିଲି।
ପାଞ୍ଚ ତାରିଖ କଲା ଯେ ପୁଣି ଯୋଉଠି ଆମର ଯୋଉ ଏକ୍ ପଡିଛି ଯୋଉ ସେଣ୍ଟର ରେ ସେଇଟା ପୂଣି ଚେଞ୍ଜ ହବ।
ସେଣ୍ଟର ହଁ ସେ ଚେଞ୍ଜ ହବ କି କଣ ଦେଖିବା।
ସିଏ କହୁଥିଲା ତ କହୁଥିଲା ତା ଡେଟ ଏତିକି। କିଛି ନାହିଁ ଯୋଉ ସେଣ୍ଟର ଅଛି ସେମିତି ଖାଲି ଡେଟ୍ ଖାଲି ଚେଞ୍ଜ ହବ।
ତଥାପି ଯଦି ନୂଆ ଆଡ଼ମିଟ୍ କାର୍ଡ଼ ଯଦି ଆସିଥିବ ତାକୁ ଡାଉନଲୋଡ଼ କରିକି ଦେଖିବାକୁ ପଡ଼ିବ ନହେଲେ ହଇରାଣ ହେଇଯିବ ନା।
ହୁଁ ଯୋଉ ଇଏ ପିଲାଙ୍କର ଯୋଉ ଆରାଇ ପିଲାଙ୍କର ଏକ୍ଜାମ ଅଛି। ଅଛିତ ସେଇଥିପାଇଁ ଚେନ୍ ଇଏ କରିଦେଲା।
ହଁ ହଁଁ ସେ ଯୋଉ ମେନ୍ ପରୀକ୍ଷା ନା କଣ?
କାଲନ୍ ନାଇଁ ଏଇ ଯୋଉ ଚାଲିଛି ଯୋଉ ଇଏ ହଁ। ନିଟ୍ ପିଲାଙ୍କର ପରୀକ୍ଷା ଥିଲା ଏଇ ତାଙ୍କର ରିବି ବାରେ ୟାଙ୍କର ଥିଲା ହଉଛି ଆଙ୍କର କେତେ ଶନିବାରେ ଥିଲା ଆରାଇ ପିଲାଙ୍କର। ହୁଁ ଏମାନେ ନିଟ ପିଲାଙ୍କର ପରୀକ୍ଷା କରିବେ ବୋଲି କଲା। ପୋଷମଟ କରିଦେଲା।
ଆରାଇ ପିଲାଙ୍କର ପିଲାଙ୍କର ସେ ଯୋଉ ସ୍କେଲ ଟେଷ୍ଟ ଥିବ ନାଇ କି?
ଆରେ ନାଇଁ ରେ କି ଟେଷ୍ଟ? ଏବେ ଯୋଉ ଚାଲିଛି ଯୋଉ ଆରାଇ ଏକ୍ଜାମ ଟା।
ଆଚ୍ଛା ହ ହଁ ହଁ ହଁ।
ତୁ ଦେଇନୁ କି ଏକ୍ଜାମ ଏପର୍ଯ୍ୟନ୍ତ ବା ସରିନି ସେଟାର ଏକ୍ ଜାମ।
ଆଚ୍ଛା ଆଚ୍ଛା ହଁ ହଁ ସେ ସରିନି ବା।
ଆଉ ଦେବେନ୍ତ ବାବୁର ଫୋନ ଫାନ କରୁଛି ନା ନାଇଁ
ଦେବେନ୍ଦ୍ରକୁ ପଚାରିଥିଲି ତାର ଯୋଉ ପରୀକ୍ଷାଟା ଦେଇଥିଲା ହେଲା କି ଆ ପରୀକ୍ଷା ଦେଇଥିଲା ତାର ଗୋଟିଏ ମାର୍କ ପାଇଁ ହେଲାନି। କଟିଗଲା ଆଉ ହଁ ବା ମୁଁ ତାଙ୍କ ସହିତ କଥା ହଉଥିଲି ମୁଁ କହିଲି ଆରେ କଣ ତୋର ଯୋଉ ପରୀକ୍ଷା ଟା ଯେଉ ଦେଇଥିଲୁ କଣ ହେଲା ସେ କହିଲା ନାଇଁ ରେ ମୋର ଗୋଟିଏ ମାର୍କ ପାଇଁ କଟିଗଲା ଆଉ ହେଲାନି ଆଉ ମୁଁ କହିଲି ହଉ ଟ୍ରାଏ କର ଭଲସେ ଆଉଥର ଆଉ ଥରେ ବେଳକୁ ଯେମିତି କରିବୁ ଆଉ ଭଲସେ ଆଉ ହି
ପିଲାଟା ହଇରାଣ ହେଇଗଲା ଏବେ ହାଣ୍ଡିିକାପ୍ ପିଲାଟା ନା
ହଁ ପା ଗୋଟେ ଲାଗି ଯାଇଥିଲେ ଗୋଟେ ତାର ଆରାମସେ ରହିଥାନ୍ତା କୋଉଠି କଣ
ହେଇଯାଇଥିଲା ଇଣ୍ଟରୁଭୁ କଣ ଫାଷ୍ଟେ ଦେଇଥିଲା କଣ ହେଇଥିଲା ବା କହୁଥିଲା ବା
ହୁଁ ସେଟା ହଁ ସେଟା ତ ହେଇଛି ଆଉ ଗୋଟେ ଦେଇଥିଲା ଗୋଟେ କେଉଁ ପରୀକ୍ଷାଟା ସେଇଟାର ପ୍ରିଲିମିଟା ହେଇଥିଲା ଆଉ ପ୍ରିଲିମିରେ ସେ କଟିଗଲା ମେନ୍ ପାଇଁ ଯାଇପାଇଲାନି ଯୋଉଟା ଇଣ୍ଟରଭିୟୁ ଯୋଉଟା ଇଣ୍ଟରଭିୟୁ ସି ସେଟା ତ ସେ ଦବ କେବେ ଇଣ୍ଟରଭିୟୁ ତାର ଆସିନି ହେଲା କି
ଓହୋ
ଆଉ ସେଟା ତ ଦବ କିନ୍ତୁ ଏଇଟା ଯୋଉଟା ଦେଇଥିଲା ସେଇଟା ହେଲାନି ଆଉ
ଦେଖିିବା ମୁଁ ତ ଦେଇଛି ଆର୍ ଆଇ ଏକ୍ଜାମ୍ ଟା ଭଲ ହେଇଛି ମୁଁ ମାରି ଦେଇଛି ବି ଅଧିକ ଅଶୀ ଟା ଖଣ୍ଡେ ମାରି ଦେଇଛି
ଆଚ୍ଛା ଆଛା
ଆ ଦେଖେ ଏବେ ତ ଭାଇ କଟକ ବହୁତ ଯିବ ଶହେ ନା କହୁନୁ ଭାଇ ଏତେ ଦଉଛ ମାନେ ଶହେ ରୁ ତ ଅ ଅଭ୍ରସି ପିଲା ଅଛନ୍ତି ପୁରା ସେମିତିଆ ଏ ଯେ ବି ସେ ଅଠତିରିଶ ନା ବର୍ଷ କେତେ ଚାଳିଶ ବର୍ଷ ଯାଙ୍କେ ରଖିଛି
ହଁ ହଁ
ଆଉ ପିଲା ତ ଯାହାହଲେ ଅବସ୍ୟ ମୁଁ ବା ଯାଇଥିଲି ଏ ତାକୁ ବାହା ହେଇକି ସବୁ ଆଇଛନ୍ତି ସବୁ ସବୁ ବାହା ହେଇକି ସବୁ ଛୁଆ ପିଲା ନେଇାକି ସବୁ ମୋ ମୁଣ୍ଡ ଖରାପ୍ ମୁଁ ଭାବୁଥିଲି ବୋଧେ ମୁଁ ଇଏ ଦେଖିଲା ବେଳୁ ମୋ ଚାହୁଁ ଆହୁରି
ହଁ ସେ ସବୁ ଅଛନ୍ତି ସେ କଣ କରିବେ ଆଉ ସବୁ ପିଲା ବି କମ୍ପିଟିସନ୍ ବି ହାଏ ହେଇଗଲାଣି ପିଲା ବହୁତ ହେଇଗଲେଣି
ତୁ ବି ବ୍ୟସ୍ତ ହେଓନା ଯୋଉ ତୁ ବି ବାହାହେଇକି କେତେବେଳେ ତୋ ଛୁଆ ପିଲାକୁ ନେଇକି ଗାଁ ରେ ତୁ ପା ଏକ୍ଜାମ୍ ଆଉ ଦବୁ ଆଉ ସାଙ୍ଗ
ହୁଁ ସେଇଆ ହବ ଆଉ କଣ କରିବା ସେଠି ନେଇକି ପରୀକ୍ଷା ଦେବାକୁ ପଡ଼ିବ
ଆଉ ଏ ଶିବୁର କଣ ହେଲା ନା ନାଇଁ କିଛି
ଶିବୁର ଆଉ ତ କଣ୍ଟାଟେ ଫଣ୍ଟାଟେ ନାହିଁ ତାର ଶିବୁର କାହିଁ ଆଉ କିଛି ତ ବାହାରିନି ଆଉ ଆଉ କଣ ସେ ତାଙ୍କର ଚାଷ ବାସ କରୁଥିବ ବୋଧେ ଆଉ
ନାଇଁ ସେ ତ ଗାଡି ଚଲେଉଛି ଯେମିତି ତାର ପଇସା ଏବେ ତା ବାପା ଚାକିରିଆ ମାଷ୍ଟର ଷ୍ଟର ଆଉ ତା ମାମା
ହଁ ତା ମା ବି ଆସେ ହଁ ସେ ଗାଡି ଚଲଉଚି ଏବେ?
ହଁ ଗାଡି ତାଙ୍କର ଅଛି ଟ୍ରାକ୍ଟର ବୋଲର ଭଡା କରୁଛି ବାହାଘର ଫାହାଘର। କି କୋଉଠି କଣ କଲ୍ ଫଲ ସିଏବି ଯେମତି ବି କଲ୍ ଧରୁଛି।
ହୁଁ ହୁଁ।
ଆରେ ମୁଁ ଭାବିଥିଲି ବି ସେଇଆ ବୋଧେ ଯିସ୍ ଯେ ଜିତୁ ଭାଇ କହିହିବ କି ଯିବା ବୋଲି ବାହା ଘରିଆ ଆ ଜିତୁ ଭାଇ ଆଉ କାଲି ବି ଫୋନ୍ କରିଥିଲି ସେ ଉ ମତେ ଫୋନ କରିଥିଲା
ହୁଁ।
ଫୋନ୍ ଗଲା ପରେ ବି ସେ ଆଉ କା ସହିତ କଥା ହଉଥିଲା ଫୋନ୍ ଗଲାନି।
ଅ ହଁ। ଏଇଭଳିଆ କଥା ଆଉ। ଆଉ କିଏ ସବୁ ଫୋନ୍ ଫାନ୍ କରିଥିଲେ ନା କରିନାହାନ୍ତି ପିଲା ଆମ ପିଲା?
ନା ଆମର ଆଉ କୋଉ ଫୋନ୍ ଫୋନ୍ କରୁନାହାନ୍ତି ମତେ। ଦେଖିଆ ଆଉ କଣ ଯାହା ହେବାକଥା ଭାଗ୍ୟରେ ଥିବ ଆଉ ଯାହା ହବ ଆଉ କଣ କରିଆ ଆମେ ଚେଷ୍ଟା ତ ଭାଇ ଆମେ କରିଆ।
ହଁ ଚେଷ୍ଟା କରିଆ ନ ନ ଚେଷ୍ଟା ନ କଲେ କେମିତି ହବ
ଥିବା ପର୍ଯ୍ୟନ୍ତ ଏଜ୍ ଥିବା ପର୍ଯ୍ୟନ୍ତ ଭାଇ କଷ୍ଟ କରିଆକୁ ପଡିବ ନକଷ୍ଟ କଲେ କିଛି ମିଳିବନି।
କିଛି କିଛି ମିଳିବନି କଷ୍ଟ ନ କଲେ ଆଉ ଖାଲି ବସିକି ଆଉ ଯୋଉ କହିବୁ ମତେ ମିଳିଯାଉ ସେମିତି କେମିତି ହବ? କିଛି ମିଳିବନି କଷ୍ଟ କର ତାପରେ ଅଟୋମେଟିକ୍ ତମେ
ତମର ତ ଭାଇ ସବୁ ସାରେ ତମର ତ ଭାଇ ସବୁ ସାରିକି ବଇଚ ଆଉ କ୍ଲିୟର ଆଉ ନା ଓଟିଇଟି ଓସ୍ ଡିଇଟି ବିଡି ପିଜି ଆଉ କଣ ତ ତାର ଏଡି
ସେଗୁରା ସାରିଲେ କଣ ମେଏନେ ଘାଟିରେ ମୁଁ ପା ଅଟକିଛି।
ହଁ ହେଇଯିବ ଏଇଥର ଇଏ ହେଲା ମାନେ ଆଉ ଥରେ ସେକେଣ୍ଡ ଥର କ୍ଲିୟର ଆଉ।
ହ
ଆଉ ତମର ଇଏ ଟା ବାହାରିଲାନି କି ଏସେସ୍ଜି ନା କଣ ଏସେଜି ଟା
ରେ କାଲିିବା କଣ ଧାରଣା ତା